ହ୍ୟାଲୋ।
ସାର୍ ନମସ୍କାର। ବୋ
ହ୍ୟାଲୋ।
ନମସ୍କାର ଜୟ ଜଗନ୍ନାଥ। ହ୍ୟାଲୋ।
ହ୍ୟାଲୋ। ହ
ହ୍ୟାଲୋ ସାର୍ ନମସ୍କାର। ଜୟ ଜଗନ୍ନାଥ।
ଶୁଣିପାରୁଛନ୍ତି। ହ
ଆପଣଙ୍କର ଭଏସ୍ କିଛି ଆପଣଙ୍କର ଆସୁନି। ଶୁଭିଲା ଶୁଭିଲା।
ଆପଣ ଭଏସ୍ କି ହୁଁ।
କେମତି ଅଛନ୍ତି ସାର୍?
ହ୍ୟାଲୋ।
ହ୍ୟାଲୋ।
ଶଣ୍ଡ ନାହାନ୍ତି ମୋ କଥା।
ସାର୍ କେମିତି ଅଛନ୍ତି?
ହଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ଆଜ୍ଞା ସାର୍ ଭଲ ଅଛି ମୁଁ ବି।
ଆଜ୍ଞା ସାର୍।
ହଉ କଣ କରୁଥିଲେ ସାର୍?
ହଁ, ହଁ। ଏଇ ପଢାପୁଡ ଆ, ପଡା ପଡି କରୁଥିଲୁ ଆଉ, ଆପ କଣ କରୁଥିଲେ?
ବର୍ଷା ପାଗ ତ ଭାଗି ରହିଛି ଏ ବସିକି ବର୍ଷା ର ଆନନ୍ଦ ନଉଛି ଆଉ।
ଭଲ। ବର୍ଷା ଋତୁ ଯେହେତୁ ବର୍ଷାର ଆନନ୍ଦ ନେବା ନିହାତି ଆବଶ୍ୟକ। ଆପଣ ପଢାପଢି କଣ କରୁନାହାନ୍ତି?
କଣ କଣ ଖାଇଛନ୍ତି ସାର୍?
ମୁଁ ଖାଇଛି ଭାତ, ଡାଲି ଆଉ ଆଳୁ ଚକଟା। ଯେହେତୁ ଆଜି କାଲି ଟିକେ ହେଇଯାଇଥିଲା ତ ଆମିଷ ଆଜି ହେଇନାହିଁ ଆଉ, ଆପଣ କଣ ଖାଇଛନ୍ତି?
ବହୁତ ଭଲ କଥା। ସାର୍ ଆପଣ ଶିକ୍ଷାର ଗୁରୁତ୍ଵ ବିଷୟରେ କଣ କହିବା ପାଇଁ ଚାହିଁବେ?
ଶିକ୍ଷାର ଗୁରୁତ୍ୱ ବିଷୟରେ କହିବାକୁ ତ ବହୁତ କିଛି ଅଛି। ଶିକ୍ଷା ତ ମାନବ ଜୀବନର
ଆଜ୍ଞା।
ର ମୂଳ ପିଣ୍ଡ, ଯହାକ ଆମେ ଉଁ ଯଦି ଅ ଅନ୍ୟ ଜୀବ ତୁଳନାରେ ଆମେ ଯଦି ଦେଖିବା ତାହେଲେ ଶିକ୍ଷା ଯୋଗୁ ଏହି ମଣିଷ ଅନ୍ୟ ଜୀବମାନଙ୍କ ତୁଳନାରେ ଶ୍ରେଷ୍ଠର ମାନ୍ୟତା ପାଇଛି ଆଜି। ଯେ ଗୁଣବତ୍ତା ଆ ମ ସଠିକ ଶିକ୍ଷାକୁ
ଖିଆ ମଣିଷ ଷ ର ଜୀବନକୁ ଆଲୋକିତ କରିଥାଏ ଏବଂ ତାକୁ ସଠିକ ଜ୍ଞାନ ବୁଦ୍ଧି ବିବେକ ଅଧିକାରୀ କରିଥାଏ। ନା କଣ କହୁଛନ୍ତି?
ନିଶ୍ଚିତ, ଶିକ୍ଷା ପାଇଁ ହିଁ ମଣିଷ ଆଜି ସମାଜରେ ଏତେ ବାଟ ଟ କୁ ଆଗକୁ ଆସିଛି ଅ ଆଦିମ ସଭ୍ୟ ତା ରୁ ଆସି ଆଧୁନିକ ସଭ୍ୟତାରେ ପହଞ୍ଚିଛି। ଅ ଏଥିପାଇଁ ଶିକ୍ଷାର ଅ ଗୁରୁତ୍ବ ବହୁତ ଅଧିକା। ଆଧୁନିକ ତା ରୁ ଉତ୍ତର ଆଧୁନିକ ସ୍ତର ହେଲେଣି ଆମେ ଆଉ ଯଦି ଶିକ୍ଷାର ମାନଦଣ୍ଡ ସେତିକ ମାତ୍ରାରେ ଶକ୍ତ ହୋଇନଥାନ୍ତା ତାହେଲେ ବ ତ ଏ ଆଜି ଆମେ ସେଇ ଏଁ ଆଦିମ ସଭ୍ୟତାରେ ଥାଆନ୍ତେ। ପୁରାତନକୁ ଜାବୁଡି ଧରିଥାନ୍ତେ। ଅନେକ ଅନ୍ଧବିଶ୍ୱାସ କୁ ଜାବୁଡି ଧରିଥାନ୍ତେ।
ନ କରି ଅ ତାକୁ ମାନେ ଜଣେ ଅ ଏଇ ଯୋଉ ସ ଚୋଟ ନୀତି ମାନ ୱ ଦାୟିତ୍ୱବାନ ନାଗରିକ ଭାବେ ଭାଗେ ସେ ଗଢିଛି।
କି ଠିକ ଅଛି, ତମ ମତରେ ମଣିଷ କୁ ଚରିତ୍ରବାନ କରିବା ଆ ସ ମାନେ ଦାୟିତ୍ବବାନ ନାଗରିକ କରିବା ସଚ୍ଚୋଟ ମଣିଷ କରିବା। କିଏ ତ ସାଧାରଣ ମ ଅଁ ମଣିଷଟେ ଶିକ୍ଷା ନ ପାଇଲେ ମଧ୍ୟ ଅ ମାନେ ଯଦି ଆମେ କହିବା ଅ ଯଦି ସେ ସଚ୍ଚୋଟ ହବାକୁ ଚାହିଁବ ଭଗବାନ ତାକୁ ବିବେକ, ବୁଦ୍ଧି ଜ୍ଞାନ ଦେଇଛନ୍ତି ସେ ସେଥିରେ ମଧ୍ୟ ସେ ସଚ୍ଚୋଟ ହେଇପାରିବ। କିନ୍ତୁ ଏଥିରେ ଶିକ୍ଷାର ଆଉ ଭୂମିକା ଟା କଣ? ଶିକ୍ଷାର ଭୂମିକା ଏଇଆ ଯେ ମୋ ମାନେ ଯେ ଜଣେ ମଣିଷ ଅ ନିଜର ଅହଂ କୁ ତ୍ୟାଗ କରିପାରିବ। ନିଜର ଅ ଯୋଉ ଆଦିମ ବୁଦ୍ଧି ଯୋଉ ଅଛି। ଯୋଉ ମ ଅ ହିଂସା, କ୍ରୋଧ, ଯୌନତା ଏ ଯେଉଁ ଭାବନା ଗୁଡ଼ିକ ଅଛି ୟାକୁ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ ବୋଧ ହୁଏ ଉଚିତ ଶିକ୍ଷା।
ଆଜ୍ଞା ଆଜ୍ଞା। ଶିକ୍ଷା ଦ୍ଵାରା ମଣିଷ ନିଜର ଅଧିକାର୍ ଓ କର୍ତ୍ତବ୍ୟ ସମ୍ପର୍କର ସ ମାନେ ସଚେତନତ ହୋଇଥାଏ।
ନିଶ୍ଚିତ, ଆମର ନା ବର୍ତ୍ତମାନ୍ ଦେଖନ୍ତୁ ଶିକ୍ଷାର ବ୍ୟବସ୍ଥାକୁ ଯଦି ଆମେ ଦେଖିବା ଆମେ କେବଳ ଅ ଅବଜେକ୍ଟଟିଭ ଟାଇପ ରେ ରହିଯାଇଛେ। କେବଳ କେ ଏକ ପ୍ରଶ୍ନକୁ ମନେ ରଖିବା ଆଉ ଅ କେତେକ ପ୍ରଶ୍ନ ମନେ ରଖି ତାକୁ ଆମେ ଆଁ ପ୍ର ପ୍ରବେଶିକା ମୂଳକ ପରୀକ୍ଷାରେ ପାସ୍ କରି ଉଚ୍ଚ ଆସନ ଅଧିକାର କରିବା ଏଇଥିରେ ହିଁ ଶିକ୍ଷା ରହିଯାଇଛି।
ଓ ସମାଜ ଦେଶରେ କଲ୍ୟାଣର ଅମୂଲ୍ୟ ଅବ ଅବଦାନ କୁ ରଖିଥାଏ। ଏବଂ ଏଇ ଆମର ଶିକ୍ଷା ମଣିଷର ଆତ୍ମବିଶ୍ଵାସ ବଢାଇ ତାକୁ ସମସ୍ତ ପରିସ୍ଥି ତିରେ ଏ ସାମ୍ନା କରିବାକୁ ସାହସ ଦେଇଥାଏ ଶିକ୍ଷା ଗୋଟେ ଏମିତି ଜିନିଷ ସାର୍ ମାନେ ଶିକ୍ଷାକୁ ଆମକୁ ଅ ଭଲ ହୁଅ ଓ ଖରାପ ମ ଧ୍ୟରେ ପାର୍ଥକ୍ୟ ବୁଝିବାରେ ଶକ୍ତି
ନିଶ୍ଚିତ।
ଶିକ୍ଷା ବିନା ଜୀବନ ଅସମ୍ପୂର୍ଣ୍ଣ ସାର୍। ମାନେ କାରଣ ଜ୍ଞାନ ହିଁ ମଣିଷର ପ୍ରକୃତ ଧନ।
ନିହାତି ଜ୍ଞାନ ଓ ଶିକ୍ଷା ଇଏ ଗୋଟେ ଜିନିଷ ଆମେ ଯଦି ଏସବୁର ଅଭାବ ରହିବ ତାହେଲେ ବୋଧହୁଏ ଆମେ ଆ ଆମର୍ ଯୋଉ ଅପୂର୍ଣତା ପ୍ରକାଶ ପାଇବ ସବୁଠି କୁହନ୍ତିନି କି ବେ ଆମେ କବି ପୂଜା ପାଏ ସବୁ ଦେଶରେ ଯେମିତି କବିଟେ ହୁଏ ସେତେବେଳେ ଯେତେବେଳେ ତା ପାଖରେ ସର୍ବ ଭାଷା ଆଉ ସର୍ବଜ୍ଞାନର ଅଧିକାରୀ ସେ ହୁଏ ସେତେବେଳେ ସେ କବି ହୁଏ ଆଉ ସେତେବେଳେ ହିଁ ସେ ସବୁ ଦେଶରେ ପୂଜା ପାଏ। ତେଣୁକରି ମଣିଷଟେ ଯଦି ଜ୍ଞାନୀ ହୁଏ ଆଉ ଶିକ୍ଷା ଉତ୍ତମ ଶିକ୍ଷା ପ୍ରାପ୍ତ ହୁଏ। ତେବେ ହୁଏତ ସେ ସମସ୍ତଙ୍କ ପା ପାଖରେ ସମ୍ମାନର ପାତ୍ର ହବ ଆଦର ହବ। ଆଉ ସବୁଠି ପୂଜା ପାଇବ। ମୋ ମତରେ ଶିକ୍ଷାର ମହତ୍ଵ ଏଇଆ।
ଆଜ୍ଞା ଏବଂ ଶିକ୍ଷା ଦ୍ଵାରା ଦେଶର ଆର୍ଥି କ ସାମାଜିକ ସାଂସ୍କୃତିକ ବିକାଶ ସମ୍ଭବ ହୁଏ। ଆଉ ବି ଆଉ ବି ବହୁତ୍ କିଛି ଅଛି ଶିକ୍ଷିତ ସମାଜ ସବୁବେଳେ ଶାନ୍ତି ସହଯୋଗ ଓ ଉନ୍ନତିର ପଥର ଆଗେଇ ଯାଏ। ନା କଣ କହୁଛନ୍ତି ମାନେ ମୋର ଶାନ୍ତି ଉନ୍ନତିରେ ଆଗେଇ ଯାଏ ନା?
ଦେଖନ୍ତୁ ଆପଣ ଯୋଉଟା କହୁଛନ୍ତି ସେଟା ସମ୍ପୂର୍ଣ୍ଣ ଠିକ୍ କିନ୍ତୁ ଆପଣ ଥରେ ବା ସ୍ତବ ଦୁନିଆ କୁ ଦେଖିଲେ ଆପଣ ଦେଖନ୍ତୁ ଶିକ୍ଷିତ ଆଜି କିଏ ନାହିଁ?
ହୁଁ ହୁଁ।
ତ ଧାରି ସମସ୍ତେ ଅଛନ୍ତି କିନ୍ତୁ ଶିକ୍ଷିତ ସମସ୍ତେ ତ ହେଇ ମଧ୍ୟ ସଂଘବଦ୍ଧ ଆକ୍ରମଣ ହଉଛି ଶିକ୍ଷିତ ସମସ୍ତେ ହେଇ ମଧ୍ୟ ଗଣା ଗଣ ଦୁଷ୍କର୍ମ ବଢୁଛି ଶିକ୍ଷିତ ସବୁ ସଭିଏ ହେଇ ମଧ୍ୟ ଆ ଅ ସହରୀକରଣ ବ୍ୟବସ୍ଥା ଭିତରେ ଆପଣ ନିଜେ ଦେଖନ୍ତୁ କିପରି ହିଂସା ହତ୍ୟା ଏସବୁ ର ମାତ୍ରା ବଢି ଚାଲିଛି ତାହେଲେ ଆମେ ଯଦି ଅ ପୁସ୍ତକର କୀଟ ହେଇଯିବା ଆଉ ପୁସ୍ତକର କୀଟ ହେଇ ଏ ସମସ୍ତଙ୍କୁ କେବଳ ଜ୍ଞାନର ମାଧ୍ୟମ ଭାବରେ ଗ୍ରହଣ କରିବା ଆଉ କାର୍ଯ୍ୟରେ ନ ଲଗେଇବା ଏଇଟା କେତେ ଦୂର ଠିକ ଶିକ୍ଷାର ମୌଳିକତାକୁ ଆଧାର କଲେ ଦେଖିବା କୁହନ୍ତୁ? ଆପଣ କଣ କହୁଛନ୍ତି? କିନ୍ତୁ ସମସ୍ତେ ଶିକ୍ଷିତ କିନ୍ତୁ ଶିକ୍ଷିତ ଭଳି କାର୍ଯ୍ୟ ସମସ୍ତେ କରୁଛନ୍ତି କି?
ସମସ୍ତେ ତ ଦୁନିଆରେ ଆଉ ସମାନ ହେଇପାରିବେନି ନା ତ କିଏ ତ ଶିକ୍ଷିତ ଥାଇ ବି ଏଇ କଣ ରାକ୍ଷା ସ ଭଳିଆ କାମ କରୁଛନ୍ତି ମାନେ ଏବେ ଦେଖନ୍ତୁ ଏବେ ଆମର ଏବେ ଯୋଉ କାମ ବି ଯାହାବ ଏବେ କିଛି ଖରାପ କାମ କରୁଛନ୍ତି କି ଯାହା ବି ଯାହା କରୁଛନ୍ତି ସେ ସବୁ ଯଦି ସେମାନଙ୍କର ମା ଭଉଣୀ ମାନଙ୍କ ସହିତ ହବ ସେତେବେଳେ ସେମାନେ ବୁଝିପାରିବେ ଯେ ନା ଏଇ ଜିନିଷ ଟା ଭୁଲ ଆମେ ଯୋଉ କରୁଚେ ଏଇ ଜିନିଷ ଟା ଭୁଲ ସେମାନେ ସେ ମାନେ ଏମିତି ଗୋଟେ ପଥରେ ଯାଇଥାନ୍ତି ସେମାନେ ସେମାନଙ୍କୁ କିଛି ଦେଖାଯାଏନି ଯେ ନା ଏଇଟା ଇଏ ବି କାହାର ଗୋଟେ ଭଉଣୀ ଇଏ ବି କାର ଗୋଟେ ମା ତ ଏମାନଙ୍କୁ ତ ଶିକ୍ଷିତ କୁହାଯିବନି ଏମାନଙ୍କୁ ତ ଗୋଟେ ମୁଁ କହିବାରେ ଏମାନଙ୍କୁ ତ ଗୋଟେ ରାକ୍ଷସ ହିଁ କୁହାଯିବ।
ମୋ ମତରେ ମୁଁ ଭାବେ ଆଁ ଗୋଟେ ଶିକ୍ଷା ଗ୍ରହଣ କରିନଥିବ ଅର୍ଥାତ ସରକାର ସରକାରଙ୍କ ତରଫରୁ ଦିଆଯାଉଥିବା ଶିକ୍ଷା ଅବା ପୁସ୍ତକ ରୁ ଦିଆଯାଉଥିବା ଶିକ୍ଷା ଗ୍ରହଣ କରିନଥିବା ଲୋକଟା ପାଖରେ ଯୋଉ ବୁଦ୍ଧି ବିବେକ ଜ୍ଞାନ ଅ ସଂସାରକୁ ଦେଖିବାର ଯୋଉ ଉଦାରତା ଭାବଟେ ଅଛି ବୋଧହୁଏ ଆଜି ଉଚ୍ଚ ଶିକ୍ଷିତ ଉଚ୍ଚଶିକ୍ଷା ସମ୍ପନ୍ନ ହୋଇଥିବା ବ୍ୟକ୍ତିଟ ପାଖରେ ସେତିକ ନାହିଁ। ତା ଘରେ ତା ବାପା ମାଙ୍କୁ ସେ ସମ୍ମାନ ଜଣଉ ନାହିଁ ନିଜ ସ୍ତ୍ରୀ କୁ ସେ ମାନେ ଅତ୍ୟାଚାର କରୁଚି ନିଜ ଭଉଣୀକୁ
ଅତ୍ୟାଚାର ମଦ୍ୟପାନ କରିକି ନିଜର ସ୍ତ୍ରୀ ନିଜର ପିଲାଛୁଆକୁ ଅତ୍ୟାଚାର କରିକି ପରିବାରରେ ଅ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଆଜ୍ଞା ଆଜ୍ଞା ସାର୍।
ସୁଖର ଶିକ୍ଷାର ଯୋଉ ମାନଦଣ୍ଡଟାକୁ କିଏ ବୁଝୁ ନାହାନ୍ତି।
ଆଜ୍ଞା ଆଜ୍ଞା ଆମେ ସମସ୍ତେ ନିଷ୍ଠାର ସହିତ ଯଦି ଇ ଆଜ୍ଞା।
ଯେତେ ଉଚ୍ଚ ଶିକ୍ଷିତ ଦେଖନ୍ତୁ ଆପଣ ସେତେ ସିଏ ଅଶିକ୍ଷିତ ନିଶା ଦ୍ରବ୍ୟ ସେବ
ଆଜ୍ଞା ଆଜ୍ଞା।
କରିବ ପର ନାରୀ ରମଣ କରିବ ଆଉ ଆ ଅତ୍ୟାଚାର କୁସଂସ୍କାର ଗ୍ରହଣ କରିବ ଏସବୁ ଜିନିଷ ଗୁଡ଼ାକ ଯେତେ ଉଚ୍ଚଶିକ୍ଷା ସେ
ଆପଣ ତ ଟିଭିରେ ବି ଏବେ ଦେଖିଥିବେ ବହୁତ କିଛି ଆଉ ଏବେ ଝିଅ ମାନେ ବି ପୁଅ ମାନେ ବି ଏବେ ଏବେ ଏବେ ଗୋଟେ ଆସିଚି ଗୋଟେ ଯୋଉ ବାହା ମାନେ ନିର୍ବନ୍ଧ ସରିକି ବି ଯୋଉ ପାହାଡ ଅଞ୍ଚଳକୁ ବୁଲିବା ପାଇଁ ଯାଇଥିଲେ ଆଜ୍ଞା ଆଜ୍ଞା ଏଇ ସବୁ ଜିନିଷ କରିବା ସାର୍ କଣ ଦରକାର କୁହନ୍ତୁ ଆଜ୍ଞା ସାର୍ ଏବେ ଆପଣ ଦେଖନ୍ତୁ ଗୋଟେ କଥା ଯଦି ଆପଣଙ୍କର କି କିଛି ସାହସ ନଥିଲା ବାପା ମା କୁ ଯଦି କହିବାର ସାହସ ନଥିଲା ତାହେଲେ ଜଣଙ୍କର ଜୀବନ ନେବାର ସାହସ କୋଉଠୁ ଆସୁଛି ସାର୍ କୁହନ୍ତୁ
ଦେଖନ୍ତୁ ସେମାନେ କଣ ଶିକ୍ଷିତ ନଥିଲେ ସେମାନେ କଣ ଶିକ୍ଷାକୁ ବୁଝିିନଥିଲେ ନା ସିଖ ଶିକ୍ଷା ଗ୍ରହଣ କରିନଥିଲେ। ସେମାନେ ଉଚ୍ଚ ଶିକ୍ଷିତ। ସଭ୍ୟ ସମାଜରେ ସେମାନେ ବଞ୍ଚୁଚନ୍ତି ତାପରେ ମଧ୍ୟ ସେମାନେ ଏଇଭଳି ଅଶିକ୍ଷିତ ମୂଳକ କାର୍ଯ୍ୟ କରୁଚନ୍ତି କି କରୁନାହାନ୍ତି। କିନ୍ତୁ ଶିକ୍ଷାର ମାନଦଣ୍ଡ ମୌଳିକ ତାକୁ ବୁଝିବାକୁ ଗଲେ ସମସ୍ତଙ୍କ ପାଖରେ ଭିନ୍ନ ଭିନ୍ନ ଧରଣ। ଠିକ ଅଛି ଆମେ ଆଉ କେତେବେଳେ କଥା ହବା ଏ ବିଷୟ ରେ।
ଧନ୍ୟବାଦ ଆପ। ଆପଣଙ୍କ ସହିତ ବହୁତ କଥା ହେଇକି ବହୁତ ଖୁସି ଲାଗିଲା। ବହୁତ ଭଲ ଭଲ କଥା କହିଲେ ଆପଣଙ୍କଠୁ କିଛି ଶିଖିଲି ବି ସାର୍ ମୁଁ। ତ ଅସେସ୍ ଅସେସ୍ ଧନ୍ୟ
ମଧ୍ୟ ଆପଣଙ୍କଠୁ ବହୁତ ଜିନିଷ ଜାଣିଲି। ଧନ୍ୟବାଦ।
ନମସ୍କାର।